ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ହାଲୋ।
ହ୍ୟାଲୋ ଭାଇ ହ୍ୟାଲୋ ହଁ ଭାଇ ନମସ୍କାର ଭାଇ।
ତ
ଆଜ୍ଞା ଭାଇ। ଭାଇ ନମସ୍କାର ଭାଇ ହଁ ଭାଇ ନମସ୍କାର ଭାଇ।
ନମସ୍କାର ନମସ୍କାର ଭାଇ କଣ କରୁନ?
ଭାଇ ବର୍ତ୍ତମାନ ତହ ବର୍ତ୍ତମାନ ତହ କାଲି ରାତିଠୁ ଯେହେତୁ ବର୍ଷା ଚାଲିଛି ବର୍ଷ ର ଟିକେ ଥମିବାର ନାଁ ନେଲା ବର୍ତ୍ତମାନ ପାଇଁ। ତ ସେଥିଲାଗି ମୁଁ ଟିକେ ବାହାରକୁ ପଳେଇ ଆସିଚି। ବାହାରକୁ ପଳେଇ ଆସିଲି ମୁଁ କହିଲି ଯାଉଛି ବରା କଷା ଖାଇଦବା ଭାଇଙ୍କ ନାକି ଟିକେ ନେଇଯିବା ମୁଁ ସେଥି ନିକି ଆପଣଙ୍କୁ ଫୋନ କଲି ମୁଁ କହିଲି ଭାଇ ଟିକେ ବରା କସା ଖାଇବେ କି?
ହୁଁ।
ଭାଇ ଖାଇବେ କି ବରା କସା?
ତା କସା।
ଏଇ ଆମ ଦୋବଣ୍ଡିଆ ର ଯୋଉଠି ପଥର ଖୋଦେଇ ହୁଏ ତ ସେଉଠୁ।
ଆଜ୍ଞା।
ବୁଝୁଚ ନା ହ୍ୟାଲୋ।
ଟିକେ ଗୁଲୁଗୁଲା
ହଁ ଆଜ୍ଞା ନିହାତି ନିହାତି ଦେଖନ୍ତୁ ଆପଣ କଥାକୁ ମୁଁ କେବେ ଫାଙ୍କିନି କି ମନା କରିନାହିଁ ଆପଣଙ୍କ କଥାକୁ ସବୁବେଳେ ମୁଁ ସହମତୀ ଦିଏ ସେଥି ନେଇ ଆପଣଙ୍କ ନାଗି ବରା ନେବି କଷା ନେବି। ତା ସହିତ ଗୁଲୁଗୁଲା ମଧ୍ୟ ନେବି, ଆପଣ ଏବେ ଖୁସି ତ?
ହୁଁ। ମୁଁ ବହୁତ ଖୁସି ଆଜ୍ଞା ବହୁତ ଖୁସି।
ତ ମୋ କହିବା କଥା ଭାଇ ମୁଁ କହୁଛି ଯେ ମୁ ତ ବରା କଷା ଖାଇଲି ପାଖାପାଖି ଷାଠିଏ ଟଙ୍କାରେ। ଷାଠିଏ ଟଙ୍କାରେ ମୁଁ ବରା କଷା ଖାଇଲି, ତ ଆପଣଙ୍କ ନାଇକି ଯାହା ନେବି ଆଉ, ତ ଆପଣଙ୍କ ନାଇକି କେତେ ନେବି? ହାଲୋ ହାଲୋ ହାଲୋ ହାଲୋ। ହାଲୋ। ହାଲୋ। ହାଲୋ ଭାଇ ହାଲୋ ହଁ ହାଲୋ। ହାଲୋ ଭାଇ ହାଲୋ। ହାଲୋ ହାଲୋ। ହାଲୋ ଭାଇ। ଭାଇ ଆପଣ ଶୁଣୁଚନ୍ତି ହାଲୋ?